କଣ କରୁଛୁ।
ନାଇଁ ଏଇ କିଛି ନାହିଁ ବସିକି ଅଟା ଚକଟୁଥିଲି ଆଉ
ହ ହ ତତେ ରୋଷେଇ ଆସିଛି?
ହଁ ସେମତି ଟିକେ ଟିକେ ଆଉ ତମେ
ହଁ ମୁଁ ବି ସେମିତି ଆଉ ମାନେ ଯେମିତି ଘରେ ତୁ ଯେମିତି ସାହାଯ୍ୟ କରିଦେଉଚୁ ମୁଁ ବି ସେମିତି ଟିକେ କରିଦିଆ ଆଉ
ହଁ ଏ ମାମା ସତସଙ୍ଗ କରୁଛନ୍ତି ତ ସେଇ ଯୋଗୁ ଆଉ
ଓ ହଉ ଘରେ ହଉଯାଇ ସତସଙ୍ଗ
ହଁ ଏଇଠି ଗୋଟେ ପାଖରେ ଅଛି। ସତସଙ୍ଗରେ ସାହି ପାଖରେ ଯେ ସେଇଠିକ ନା ଆଉ
ହଁ ଆଉ କଣ ଖାଇଥିଲୁ?
ନାଇଁ ଆଜି ସକାଳେ କଣ ଖାଇଥିଲି ସକାଳେ ଖାଇଥିଲି କଣ ଯୋଉ ଇଏ ହଁ ସକାଳେ ପିଠା ଖାଇଥିଲି। ଆଉ ଦିପହର ବେଳକୁ ଏଇ ଯେଉଁ ଭାତ ଆଉ ମିଲ ପାଉ ସେପଟେ କଣ ମିଳିମିକ ମିଶିକିନା ଆଳୁ ପଡି କଷା ହେଇଥିଲା ଆଉ ସଞ୍ଜବେଳକୁ ସୋଲା ମଟର ଖାଇଦେଲେ ଆଉ କିଛି ନାହିଁ। ତମେ
ହଁ ହଁ। ଆଉ ମୁଁ ବି ତ ଏଇ ଆମର ଜଣେ ଘର ପାଖରୁ ଜଣେ ଭାଉଜ ଆଣି ଦେଇଥିଲେ କଦଳୀ ଏମିତି ଯାହା ଗଜାହାର ଆଣିଥିଲେ। କଦଳି ଟିକେ ଖାଇଦେଇଥିଲି ଆଉ
ହ ତମ ଆଡେ ରଜ ପାଳନ କରୁଚ?
ହଁ ହଁ ରଜା ଆସିବ କଣ ପାଳନ କରିବୁନୁ। ସେଇଟା ତ ପୁରା ମଜା। ଏ ଭଲ ହଉଛି ଏପଟେ ଆମ ରଜ ମହୋତ୍ସବ ପଡୁଛି। ଏ ସବୁ ମାନେ ଝୋଟି କମ୍ପିଟିସନ ହବ। ହଁ ସବୁ ପ୍ରତିଯୋଗିତା ସବୁ ଚାଲିବ ଏଇନା ମିଉଜିକ ଚେୟାର ପ୍ରତିଯୋଗିତା ଆଉ ଯୋଉ ନାଚ ପ୍ରତିଯୋଗିତା ସବୁ ଚାଲିବ।
ହଁ ଆମ ଗାଁରୁ ତ ସେମିତି ହଉଛି।
ସାର୍ଟିଫିକେଟ ଦିଆହବ ଯିଏ ଫାଷ୍ଟ ହବ କଣ ରାତି ଆଠଟା ପର୍ଯ୍ୟନ୍ତ ସବୁ ଚାଲେ ଆଉ ତିନି ତିନି କାଳ ଚାଲିବ ଏଇଠି ଆଉ
ହଁ ଆମର ବି ଏମିତି ଇଆଡେ ବି ସେଇ ଚାଲିଛି ସେଇଟା ଆମ ଗାଁରେ ତ ଦି ବର୍ଷ ହେଲାଣି ଏମତି ହଉଛି ଆଉ ଆଗରୁ ହଉନଥିଲା ଏବେ ଏଇ ପିଲମାନେ ଗାଁ ପିଲାମାନେ ସବୁ ମିଶିକି ଏଟା କରୁଛନ୍ତି ଆଉ
ଆଉ ସେଠି କଣ ପଟା ଦୋଳି ପଡେ ନା କଣ ସାଧା ଦୋଳି?
ହଁ ପଟା ଦୋଳି କରାଯାଏ ତାପରେ ନିଶୁଣି ଯୋଉ ଜାଣିନୁ ନିଶୁଣି ଦୋଳି ଗୋଟେ ପଡେ।
ହଁ ଏ ଆମ ଆଡେ ତ କାଇଁ ପଡେନି।
ହଁ ନିଶୁଣୀର ବନେଇବା ଗୋଟେ ଦୋଳି ପଟା ଦୋଳି ଆଉ ଚକ୍ରି ଭଳିଆ ଏମିତି ଥାଏ ରାଉଣ୍ଡ ଟାଇପର ସେଇଟା ଗୋଟେ ଦୋଳି ପଡେ।
ହୁଁ ଆମ ଏଠି ଗୋଟେ ଚକ୍ରି ତଳି ପଡିଥିଲା ଯେ ଜଣଙ୍କର ହାତ ଭାଙ୍ଗିଗଲାଠୁ ଆଉ ଚକ୍ରି ଦୋଳି ପକେଇଲେନି ଖାଲି ପଟା ଦୋଳି ଯାହା ପକେଇଚନ୍ତି।
ଓହୋ ହଁ ସେଇଟା ଏମିତି ହୁଏନା ବେଳେ ବେଳେ ସେଇଟାକାର ଅସୁବିଧା।
ହଁ ଏ ଦୋଳିଟା ଖସିଗଲା ଯେ ହେଇଯୋଗୁ ତା ହାତଟା ଭାଙ୍ଗିଗଲା। ଆଉ ଏଟା ପକେଇଲେନି। ଆଉ ଗୋଟେ ନିଶୁଣୀ ଦୋଳି କଣ ହେଇରା ଆଉ ପକେଇ କିଛି ଆଉ ନୂଆ ଡିଜାଇନ ଦୋଳି ପକୋଉହାନ୍ତି ଯାହା ପକଉଚନ୍ତି ସବୁ ପଠା ଦୋଳି ଉପରେ ପକଉଚନ୍ତି ଆଉ।
ହୁଁ ହୁଁ ଆଉ କଣ ପିଠାପଣା ସବୁ ସେଦିନ ଖାଅ ବନା ଯାଏ ଘରେ କଣ?
ପିଠାପଣା କଣ କାକରା ପିଠା ଆଉ କଣ ମଣ୍ଡା ପିଠ ଏଇରା ସବୁ ବନାଯାଏ ନହେଲେ ବରା ଫରା ସବୁ ଛଣା ଯାଏ। ପୋଡପିଠା ବି ହୁଏ ସଂକ୍ରାନ୍ତି ଦିନ କିନ୍ତୁ ପୋଡପିଠାଟା ହବା ମଷ୍ଟ। ସେଟା କିନ୍ତୁ ପୋଡପିଠାଟା ସଂକ୍ରାନ୍ତି ଦିନ ହବ ଆଉ ଏପଟ ଯୋଉ ଦିଦିନିଆଙ୍କ ସେ ଦିନ ହେ ଯୋଉ ମ କାକରା କି ବରାଫରା ନହଲେ ଚକୁଳି ପିଠା ହୁଏ ମଟର ତରକାରୀ ହୁଏ।
ହଁ ଆମର ବି ତ ସେମିତି ହୁଏ ପିଠା ପଣା ସେମିତି ଯୋଉମାନେ ଆମେ ସବୁ ଦୁଳି ଖେଳୁ ସାଙ୍ଗମାନେ ସେମାନେ ଆମ ଘରକୁ ଆସନ୍ତି ଆମେ ତାଙ୍କ ଘରକୁ ଯାଉ ଏମିତି ଖାଇକି ମିଳିମିଶି ପାନ ଖାଉ ଦୁଳି ଖେଳୁ। ଏମିତି ହୁଏ ଆଉ।
ହୁଁ ଆ ଏପଟେ ମୋ ସାଙ୍ଗମାନଙ୍କ ଘର ତାଙ୍କର ଟିକେ ଦୂର ବାଟ ତ ସେଇ ଯୋଗୁ ସାଙ୍ଗମାନଙ୍କ ଘରୁ କୁ ଆଉ ଯାଇ ହୁଏନି।
ହଁ। ଏଇ ଆମେ ବି ତ ଏଇ ପାଖରେ ଯୋଉ ମାନେ ଭଉଣୀ ମାନେ ଅଛନ୍ତି କି ଛୋଟିଆ ଭଉଣୀ କି ବଡ ଦିଦି ମାନେ ଅଛନ୍ତି। ମିଳ ମିଶିକି ଏମିତି ଯାଅ।
ହଁ ହଁ।
ହଁ ପାନ ଖାଉ କି ନାଇଁ ସେଦିନ?
ପାନ ମୁଁ ଖାଏନି ମ ଗୋଟେ ଥର ଆଉ ଖାଇ ଦେଇଥିଲି ଯେହେ ମିଛରେ କହିକି ମୁଁ ମାନେ ଜେଜେବାପା ନା କହିକି ମୁଁ କହିଲି ଜେଜ ଜେଜେବାପା ପାନ ଖାଇବି ଯେ। ଗୋଟେ ପାନଟେ ଦିହ ସିଏ ମାନେ ଅଧିକ ଚୂନ ଖଇର ଲଗେଇକି ଦେଇ ଦେଇଚନ୍ତି ଯେ ଆଉ ମାନେ ପୁରା ମୁଁ ହେ ଦିନ ଖାଏ ହଁ ପା ମାନେ ମୋ ମୁଣ୍ଡ ବୁଲେଇକି ଦୋଳିରୁ ପଡିଛି। ଆଉ ସେଦିନ କିଛି ଖିଆ ପିଆ ନାହିଁ ସେଇ ଦିନଠୁ ମୁଁ ପାନ ଫାନ ପୁରା ଛାଡି ଦେଇଛି।
ଅହ ତାଙ୍କ ନାଁ କହିକି ଆଣିଥିଲୁ ନା ସେ ପୁରା ହେବି ଦେଇ ଦେଇଥିବ ଆଉ।
ହଁ ହଁ ମତେ ପାନ ଖାଇବାକୁ ଗଲେ ମତେ ଗୋଟେ ପାନ ଫାଷ୍ଟ ଦେଇ ଦେଇଥିଲେ ହେଲା ମୁଁ ଖାଇ ଦେଇଥି ସେଟାକୁ ବ-ବଢିଆ ଟେଷ୍ଟ ବି ଲାଗିଲା ରଜ ପାନଟା ଆଣିଥିଲେ ମିଠା ମସଲାରା ସବୁ ପଡିଥିଲା। ମାନେ ପୁରା ଟେଷ୍ଟ ଲାଗିଲା। ଆଉ ମୁଁ ହେଠୁ ଆମ ଦୋକାନ ପାଖରୁ ଗୋଟେ ନେଇ ଆଇଲି ଗୋଟେ ପାନଟେ ମିଛ କହିକି ମୁଁ କହିଲି ମୁ ଛୋଟ ଛୁଆଟେ ପାନ ମାଗିଲେ କଣ ଦେବ। ମୁଁ ଯାଉଚି ମିଛ କହିକ ନେଇ ଆସିବି ଦେଖିଲା ବେଳକୁଏମିତିଆ ହେଲା।
ହୁଁ ହୁଁ ହେଁ। ଆଉ ଆଉ ତମେ ତାହେଲେ ବୋଧେ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ଦୀକ୍ଷା ନେଇଚ ନାଁ କି।
ହଁ ହବନି ଦି ବର୍ଷ ହେଇଗଲାଣି ନେଇଚୁ ଆଉ।
ଓହୋ। ଦି ବର୍ଷ ହେଲାଣି ନେଇଥିଲା ଆଗୁରୁ ତ ନେଇନଥିଲା ନାଇଁ କି?
ନାଇଁ ନାଇଁ ଆଗୁରୁ ନେଇନଥିଲେ ଆଗରୁ ମାମା ନେଇଥିଲେ ଯେତେବେଳେ ସେ ରହୁଥିଲେ ମାମୁଁ ଘରେ ସେଇଠୁ ମାମୁଁ ବଡ ମାମୁଁ ତାଙ୍କର ଦି ଦୀକ୍ଷା ନେଇଛନ୍ତି ତାଙ୍କର ହବନି କୋଡ଼ିଏ ପଚିଶ ବର୍ଷ ହେଲାଣି ସେ ଦୀକ୍ଷା ନେଇଥିଲେ। ଅ ସେ ତାଙ୍କଠୁ ନେଇଥିଲେ ଯାହା ଅ ଯୋଉ ତାପରେ ସିଏ ଆସିଲା ପରେ ଆଉ ଆମ ଭୁବନରେ କଉଠି ଶତ୍ସଙ୍ଗ ମନ୍ଦିର ଅଛି ବୋଲି ସେ ଜାଣିବି ନଥିଲେ, ସେଠୁ ବାପାଙ୍କୁ ବି ପଚାରିଲେ ବାପା ବି ଏ ବିଷୟରେ କିଛି ଜାଣିନଥିଲେ। ତ ସେଇଠୁ ଜାଣିନଥିଲେ କିଛି ତାପରେ ମୋ ଦିଦି ଜଣେ ମାନେ ମୋ ବଡ଼ ମାମୁଙ୍କ ଝିଅ ଯିଏ ସିଏ ଯିଏ ବାହା ହେଇଛନ୍ତି ପୁରୀରେ ସିଏ ସିଏ ତାଙ୍କ ତାଙ୍କର ମାନେ ଦୀକ୍ଷା ନେଇଛନ୍ତି କହିଲେ ଦେଖେ ସେଇଠି ଭୁବନରେ ଥିବ ସବୁ ଯାହାହେଲେ ଗାଁ ଯଉ ଗାଁରେ ବି ହଉ ଗୋଟେ ଲୋକ ହଉ କି ଦିଟା ଲୋକ ହଉ ଯାହା ହେଲେ ବି ଯିଏ ହେଲେ ଜଣେ ଦୀକ୍ଷା ନେଇଥିବ କି ନହେଲେ ଶତ୍ସଙ୍ଗ ଯାଉଥିବ, ହଁ। ସେଇଠି ଯାହା ହେଲେ ଗୋଟେ ମନ୍ଦିର ଥିବ, ଏଡିକି ଟିକେ ହଉ କି ଛୋଟ ହଉ କି ବଡ ହଉ ଯାହା ହେଲେ ମନ୍ଦିର ଟା ଥିବ, ଦେଖେ ଖୋଜ ସେଠୁ ବାଟ ତାରିଣୀ ଆମର ଯଉଁ ମାଆଙ୍କ ମନ୍ଦିର ଯାଉ ସେଇଠିକିନା ଦେଖିଲା ବେଳକୁ ସେଇ ପାଖରେ ହଉଛି ଶତ୍ସଙ୍ଗ ମନ୍ଦିର। ମାନେ ବହୁତ ଦିନି ପରେ ଖୋଜି ଖୋଜିିକିନା ଆମେ ପାଇଲୁ ଶତ୍ସଙ୍ଗ ମନ୍ଦିର। ମାନେ ମ୍ୟାପ୍ରେ ଦେଖି ଗୁଗଲ୍ ସର୍ଚ୍ଚ କରି ସେଠିଯାଇକିନା ପହଞ୍ଚିଲା ବେଳକୁ ଯାଇନା ସେଠି।
ହଁ ହଁ ତାହଲେ ତୁ ବି ଦୀକ୍ଷା ନେଇଯାଇଛୁ ନାଇଁ କି?
ହଁ।
ଆମିଷ ଖାଉୁଚୁ ନା ଛାଡିଦେଇ ସାରିଲୁଣି?
ନାଇଁ ମୁଁ ଆଗୁରୁଯେତେବେଳେ ଦୀକ୍ଷା ନେଇଥିଲି ଖାଉଥିଲି ତାପରେ ଏବେ ଛାଡିଦେଲିଣି ଆଉ। ଘରେ କିନ୍ତୁ ଖାଉଛନ୍ତି।
ଓହୋ, ଘରେ କିଏ ଖାଉଛନ୍ତି?
ଘରେ ମାମା ବାପା ଆମ ପୁଅଟେ ଛୋଟଟେ।
ଓହୋ, ତୁ ଛାଡି ଦେଇଛୁ?
ହଁ ଆଉ ଇଛା ହେଲନି, ଏଇ ଶତ୍ସଙ୍ଗର ଯୋଉ ଶୁଣିକି ଶୁଣିକି ଆଉ ଇଚ୍ଛା ହେଲଖନି ଖାଇବାକୁ।
ଓହୋ ଯାଅ ତୁ ଛାଡିଦେଇଛୁ ଛାଡି ନାହାନ୍ତି ମା କୁ ଦାଦା ନାଇଁ କି?
ନା ନା ଛାଡିନାହାନ୍ତି ସେ କହିଲେ ଆମେ ଛାଡିଦବୁ ଯେତେବେଳେ ସ୍ୱସ୍ତିନ୍ ନବୁ ସେତେବେଳେ ଯାଇକି ଛାଡିଦବୁ
ଓହ ହଉ ଯାଉଛନ୍ତି ଯା ହଉ ସତ୍ସଙ୍ଗ ନିଷ୍ଠାରେ ଯାଉଛନ୍ତି। ଆଉ ସବୁ ରଜରେ କଣ ହୁଏ ଆମର ତ ଇଆଡେ ଝୋଟି ମୁରୁଜ ମ୍ଯୁଜିକ୍ ଚେୟାର ଝିଅ ମାନଙ୍କର ସବୁ କମ୍ପିଟିସନ ହୁଏ। ତାପରେ ଏମିତି ଛୋଟ ଛୁଆଙ୍କ ପାଇଁ ପିଠା ରଖିଥାଏ ସେମାନେ ସବୁ କମ୍ପିଟିସନ କିଏ ଜଲ୍ଦି ଜଲ୍ଦି ଖାଇ ତାଙ୍କ ଭିତରେ ଛଆମାନଙ୍କ ଭିତରେ ଏମତି ହୁଏ।
ନା ଆମର ଖାଇବା କମ୍ପିଟିସନ କିଛି ନୁହଁ ଖାଲି ଏଇ ଯୋଉ ମ୍ଯୁଜିକ୍ ଚେୟାର ହବ ପ୍ରତିଯୋଗିତା ଚାଲିବ ଆଉ ଅ ଯଉ ଝୋଟି କମ୍ପିଟିସନ ହବ। ମୁରୁଜ ହବ ଝୋଟି ଉପରେ ପକାହବନି ଯୋଉ ଚାଉଳ ଚିତା ସେଇଟା ହବନି। ଖାଲି ଝୋଟି ଯାହା ପକା ହବ ଯୋଉ ଇ ମୁରୁଜ ମୁରୁଜ ପକାହବ ନହେଲେ ଆଉ କିଛି ନାହିଁ।
ଓହୋ, ଆମର ଇଆଡେ କରିଦିଅନ୍ତିୁ ଝିଅ ମାନେ ସବୁ ପକେଇବେ ମୁରୁଜରେ। ଆଉ ଯୋଉମାନେ ମାନେ ସ୍ତ୍ରୀ ଲୋକମାନେ ସେମାନେ ସବୁ କରିବେ ଝୋଟି ପକେଇବେ।
ହୁଁ
ତାପରେ ଶଙ୍ଖ ହୁଳ ହୁଳି କିଏ କେତେ ଟାଇମ୍ ଯାଏ ଫୁଙ୍କି ପାରୁମିଛି ଶଙ୍ଖ ବି ଏଇସବୁ ଉପରେ ତାପରେ ତାଙ୍କର ଯୋଉ ମାଣବସ ସା ଗୁରୁବାର କୁହନ୍ତି ଏଇ ବିଷୟରେ ସବୁ କୁଶ୍ଚିନ୍ ପଚାରନ୍ତି ଏଇ ଭିତରୁ। ଛୋଟ ଛୁଆଙ୍କୁ ତାଙ୍କ ପାଠ ପ-ଅନୁସାରେ ତାଙ୍କୁ କୁଶ୍ଚେନ୍ ପଚାରନ୍ତି ଡ୍ୟାନ୍ସ ସଙ୍ଗ ଏମିତି ହୁଏ। ଯେ ଏଇଥର ଗୋଟେ କଣ କରିଚନ୍ତି ଯୋଉମାନେ ଯେମତି ଅନ୍ଧ ମାନେ ଚକ୍ଷୁହୀନ ଯୋଉମାନଙ୍କୁ ସେମାନଙ୍କୁ ଡା ସେମାନେ ବି ବହୁତ ସୁନ୍ଦର ଭାବରେ ଗୀତ ଗାଆନ୍ତି ନା। ତାଙ୍କର ଭଞ୍ଜନ ସନ୍ଧ୍ୟା ଭଜନ ସନ୍ଧ୍ୟା ଗୋଟେ ରଖିଚନ୍ତି ଆମର ଏଇ ଦିନ ଗୋଟେ ଦିନ ରୋଜା କୁ ଆଉ।
ଆଉ ତୋମେ କେବେଠୁ ଦୀକ୍ଷା ନେଲଣି?
ମୁଁ ତ ଆମର ଛୋଟରୁ ମୁଁ ଜନ୍ମରୁ ହିଁ ନେଇଛି।
ଟୋଟାଲି ପୁରା ପୁରା ଫ୍ୟାମିଲି ନେଇଯାଇଛନ୍ତି?
ହଁ ଆମ ପରିବାର ସାରା ମାନେ ଦାଦାଙ୍କର ଫ୍ୟାମିଲି ଯୋଉ ତାଙ୍କର ଖାଲି ଶୁକ୍ରବାର ଦିନଟା ମାନୁଚନ୍ତି ଆଉ ସେମାନେ ତାଙ୍କର ଆଇଁଷ ଖାଆନ୍ତି। କିନ୍ତୁ ଆମ ପରିବାର ଭାଇ ଭଉଣୀ ବାବାା ମାମା ଆମେ ଛୋଟରୁ।
ଶସ୍ତି ନେଇଯାଇଚ?
ହଁ ଶସ୍ତି ନେଇଗଲେଣି ଦି ତିନିର୍ଷ ହବ ନା କିନ୍ତ ଦୀକ୍ଷା ଯେତବେଳେ ମୋତେ ବାର ବର୍ଷ ହେଲା ସେତଳେ ନେଇଚି ଆଉ।
ବାର ବର୍ଷ ଆଗରୁ ସେତବେଳକୁ ଆଇଁଷ ଖାଉଥିଲ ଦୀକ୍ଷା ବି ଯେତଳେ ନେଇଥିଲ
ନା ନା ଛ- ଆମିଷ ଟା ଛୋଟରୁ ଛାଡିଦେଇଚି ପୁରା। ହଁ ସେମିତି ପିଆଜ ରସୁ ଯେହତୁ ହଷ୍ଟେଲ୍ ରେ ରହିକି ଟିକେ ପଢୁଥିଲେ ତ ପିଆଜ ରସୁଣ ଟା ଖାଉଥିଲି। ଆମିଷ ନାହିଁ ଆମିଷ ପୁରା ଛୋଟରୁ।
ଏଇ ଯୋଉ ଦାଦା ଖୁଡି ଘର ଖାଆନ୍ତେ ସେଠି ଆଉ ଆଇଁଷ ଖାଅନି?
ନା ନାଇଁ ଦାଦା ଖୁଡି ଘର ଯୋଉ ଯେତେଳେ ଗାଁ ରେ ରୁହନ୍ତି ମୋ ଦାଦା ବି କୁହନ୍ତି ମୋ ଭାଇ ଭାଉ ତ ଖାଉନାହା ସେ କି କିଣିକି ଆଣିପକାନ୍ତି ବେଳେବେଳେ। ନହେଲେ ଅଲଗା ଗୋଟେ ଆମର ଚୁହ୍ଲା ରଖାହେଇଚି ସେଇଥିରେ ସେ ଦୂରରେ ବନାନ୍ତି। ଦାଦା ଖୁଡି ଏବେ ଅନୁଗୁଳରେ ରହୁଛନ୍ତି ସେ ଠି ମୋ ଭାଇ ଭଉଣୀ ଦି ଜଣ ଯାକ ପଢୁଛନ୍ତି ପାଠ। ତ ସେଠି ରୁହନ୍ତି ଅନୁଗୁଳ ଲ?
କେ କଣ କହିଲ?
କହିଲି ମୋ ଭାଇ ଭଉଣୀ ସିଆଡେ ପଢୁଛନ୍ତି ତ, ସେମାନେ ଏଠି ରହୁନାହାନ୍ତି ଗାଁ ରେ ଆଉ ଯାଇକି ରୁହେନ୍ତି ଅନୁଗୁଳରେ ଆଉ।
ଓହୋ। ସବୁ ଦୂରରେ ତାହେଲେ ରହିକି ପାଠ ପଢୁଛ ଆଉ।
ହଁ ସେମାନେ ସବୁ ଦୂରରେ, ମୁଁ ବି ପଢୁଥିଲି ଅନୁଗୁଳରେ ଯେ ମୁଁ ଏବେ ଗାଁକୁ ଆସିିଛି ଭାରି ମୋର ଯେମତି ପ୍ଲସ୍ ଟୁ ସରିଲା ଗାଁରେ ପ୍ଲସ୍ ଥ୍ରୀ ଟା କଲେ ଆଉ।
ଛୋଟବେଳୁ ଆମ ଗାଁରେ ସବୁ ପଢ଼ିଛି ଗାଁ ରେ ସ୍କୁଲୁ କଲି ଗାଁରୁ ପ୍ଲସ୍ ଟୁ ସାରିଲି, ଏବେ ପ୍ଲସ୍ ଥ୍ରୀ ଟା ଉଁ, ଗାଁରେ କରୁଛି ଆଉ।
ଓହୋ, ଗାଁରେ କଣ ମାନେ ଭଲ ସୁବିଧା ଅଛି ନା କଣ?
ହଁ ହଁ ସେଇଠି ବୁଁ, ଆମ ଗାଁ ରେ ସବୁ ମାନେ ସୁବିଧା। ଯାହା ଟ୍ୟୁସନ୍ ଫ୍ୟୁସନ୍ ଖୋଜିଲେ ସବୁ ସୁବିଧା।
ସେ ମୁଁ କିନ୍ତୁ ଗର୍ମେଣ୍ଟ ସ୍କୁଲ୍ ରୁ ପଢିଛି ଶିଶୁମନ୍ଦିର ନାଇଁ। ଗମେଣ୍ଟ ସ୍କୁଲ୍ ରୁୁ ପଢିଛି। ତାପରେ ଟେନ୍ଥ ଯେମିତି ଟିକେ ଭଲ ରେଜଲ୍ଟ ରହିଲା ତାପରେ ପ୍ଲସ୍ ଟୁ ଟା ଅନୁଗୁଳୁରେ ନାଁ ଆଡ଼ମିସନ୍ କରିଦେଲି ଆଉ।
ଅ, ଆଉ ଯୋଉ। ଆଉ ଗୋଟେ କାମ ଟେ କରିବା ମୋର ଟିକେ କାମ ଅଛି ରଖୁଛି ଆଉ।
ହଁ ହଁ ମୁଁ ରଖୁଛି ହଉ।